ସୁପ୍ରଭାତ କଣ କରୁଚ?
ଏଇ ବସିଥିଲି ଆଉ ଆଉ କଣ କରୁଚନ୍ତି
ମୁଁ ଏଇ ଯଷ୍ଟ ଗାଧେଇ ଆସିଲି ସାଙ୍ଗେ ସାଙ୍ଗେ ଆଉ ହାଲୋ ଶୁବୁଚି ଏଇ ଗାଧେଇକି ଆସିଲି ବସି ଛି ଆଉ ଖାଇ ପିଇ ସାରି
ଖାଇବା ପାଇଁ କଣ ଖାଇବେ?
ଏଇ ରୁ ରୁଟି ସନ୍ତୁଳା ହେଇଥିଲା
ରୁଟି ସନ୍ତୁଳା।
ହଁ ତମେ ହଁ ଦେହ ସେମିତି ଭଲ ଅଛି ଆଉ ତମର।
ହଁ ଦେହ ସେମିତି ଆଉ ଭଲ ମନ୍ଦ
ହଁ ସେଇଆ ତାପରେ ଏଇ ଯୋଉ ପାଗ। ପରିବର୍ତ୍ତନ ହଉଛି ଟିକେ ଥଣ୍ଡା ଜର ଭିତରେ ପୁଣି
ହଁ ସେ ମୋର ଗୋଡଟାରେ ନୁହଁ ରକା ପଜିଥିଲା ଶୋଇଲା ବେଳେ।
ଓଃ ହୋ ଏ ଯୋଉ ହଁ ସେଟା ବା ଏଇ ଯୋଉ ତାପରେ ଥଣ୍ଡା ସେଟା ବି ରହିଲେ ବି ସେଟା ବେଳେ ବଳେ ମାନେ ଇଏ ହେଇଯାଏ। ଆଉ ମୋର ବି ଟିକେ ଦେହ ଅସୁସ୍ଥ ହେଇଯାଇଥିଲା। ଥିଲା ମଝିରେ ଏଇ ଯୋଉ ଏବେ ମେଡିସିନ ଫେଡିସିନ ଖାଇକି ଟିକେ ସୁସ୍ଥ ହେଇ
ଛ ଆଉ ଦିଦି କୁସୁମ କୋଳି କେବେ ଖାଇଛ
କୋଉଟା।
କୁସୁମା କୋଳି କୁସମ କୋଳି।
କୁସୁମ କୋଲି ନା ଆ କେବେ ଖାଇନି। ସେଟା କେମିତିଆ କହିଲ।
ଲିଚି କି ଦେଖିବ ଯେମତିଆ ସେମିତିଆ ତାରେ ଦିଟା ବାାରେ ଫୁଟ ଲିଚିଟା ଗୋଟେ ବାହାରେ ସେଥିରେ ଦିଟା ବାାରେ ଛୋଟି।
ହଁ ସେଟା କୋଉ ଜାଗାରେ କଣ କେମିତି ହୁଏ।
ଆ ଆର କୋଉ ଗୋଟେ ଗଛ ରୁ ହୁଏ କେଉଁଝର ରହିଛି ଜଙ୍ଗଲରେ।
ଓଃ ହୋ। ମୁଁ ଖାଇନି କେବେ ସେମିତିଆ।
ବଢିଆ ଲାଗେ। ଟିକେ ଖଟା ରହିବ ମିଠା ଅଂଶ ଟିକେ ରହିବ ଖଟା ମିଠା ଟା ଆଉ।
ଓଃ ହୋ ଭଲ ଲାଗୁଥିବ ତାହେଲେ ନାଇଁ।
ହଁ ଲିଚି ଯେମିତି ତାର ରୂପ ଇଏ ଯେମତି ଏଟା ଅରେଞ୍ଜ କଲର ଆସିବ ଉପରଟା ଗ୍ରୀନ ରେ ରହିବ ପ୍ଲେନ୍ ଟା। ଲିଚି ର ଉପରଟା ଖଦଡ ରହିବ ଏଟା ପ୍ଲେନ।
ଓ ତମେ ସେପଟେ ଆଉ କଣ ସବୁ କୋଳି ରୁହେ?
ହଁ ଆଉ ଆମ ଘର କେଉଁଝର ନୁହେଁ ଆମ ଘର ମୁଁ ଏପଟରେ ଗୋଟେ ସାଙ୍ଗ ଟେ ଆଣିଥିଲା ତ। ହଁ ଦେଇଥିଲା ଚାଖିବା ପାଇଁ।
କଣ ସବୁ ଆସେ କେନ୍ଦୁ ଫେନ୍ଦୁ ସବୁ ଆସେ କେଉଁଝର ଆଡୁ ସବୁ ଯୋଉ। ଯେମତି ମୁଁ ସେଇଠି ମୋ ଭାଉଜ ଜଣେ ଅଛନ୍ତି ଜବ୍ କରୁଚନ୍ତି। ଆସି ଅଛ ଆମେ ଆସି ଲେ ନେଇକି ଆସନ୍ତି ସେଟା।
ହୁଁ କେନ୍ଦୁ। ସେପଟେ କେନ୍ଦୁ ଅଛି ଶାଳ ଗଛ ସବୁ ସେପଟେ।
ହଁ ଆଉ ଏପଟେ ଆମର ସବୁ ଗଛ ସବୁ ଅଛି। ତାଳ ଗଛ ନଡିଆ ଗଛ ଏପଟେ ସବୁ ଅଛି କିନ୍ତୁ
କି ମୁୁ କଣ କହୁଥିଲି ହକହିଲ ହୁଁ। ହେଇ ମୁଁ କହୁଥିଲି କଣ କହିଲ, ଆମେ ଗୋଟେ ମୁଁ ଗୋଟେ ଭାବିଛି ଗୋଟେ ଚିନ୍ତା କରିଚି ଆମେ ଗୋଟେ ବିଜ କଲେ ଭଲ ହୁଅନ୍ତାନି?
କୋଉ ପ୍ରକାର କହିଲେ?
ଯଉଟା କିି ଯୋଉ କୁକୁଡ଼ା ଫାର୍ମ ଆଉ ମାଛ ଚାଷ।
ହଁ କୁକୁଡା ଫାର୍ମ ବିଷୟରେ କିଛି କହିଲେ? କଣ କେମିତି କରିବା ଆମେ?
କଣ କେମତି କରିବାଆ ଆମେ ଗୋଟେ ଜାଗା, ଜାଗା ତ ଥିବ। ନହେଲେ ଜାଗା କଉଠି ଦେଖିକି ଯା ଆମର ବି ଫାଙ୍କା ଥିବ ନା ବିଲ ଗଡି ଘର ପାଖରେ ପାଖରେ ଜାଗା ବି ବହୁତ ବାଡ଼ି ବି ଫା ହଁ ବଜାଗା ଫା ଜାଗା ହରିକା ଫାଙ୍କା ରହୁଚି। ସେଇ ହିସାବରେ ଆମେ ଗୋଟେ ଅର୍ଡର ଦ ମାନେ ଯ ଲୁହରେ ସବୁ ତିଆରି ହଉନି ଜାଲି ଦେଇକି କୁକୁଡା ଫାର୍ମ ଅ ବନେଇ ଦଉଚନ୍ତି। ଆଉ ଏମିତି ଘର ଦ୍ୱାର ବନେଇଲା ବ ଟାଇମ ଲାଗିବ ଆଉ ସିଏ ବି ବର୍ଷା ସିଜନରେ କରିବା ଅପେକ୍ଷା ମୁଁ ଭାବୁଚି ସେ ଜାଲି ସିଷ୍ଟମ କରିକି ଜାଲି ଫାର୍ମ ଆଣି ତଳ ଥାକ ଉପର ଥାକ ଦିଟା ଲେୟାର ରଖିବା। ଦିଟା ଲେୟାର ରଖିନି ଆମର ଚିହ୍ନା ପ ଅ ହଁ ଆମର ଚିହ୍ନା ପରିଚୟ ଅଛି। କୁକୁଡା ଛୁଆ ଆଣିକି ଆମର ଅନୁଗୁଳରେ ଆମର ଚିହ୍ନା ଅଛନ୍ତି ଠିକ ଅଛି। ସେଠୁ କମ ପଇସାରେ କୁକୁଡ଼ା ନେଇ ଆସନ୍ତେ ଏଠି ଫାର୍ମ ରେ ଛାଡି ଦିଅନ୍ତ। କୁକୁଡ଼ା ଫାର୍ମ ଟା ଧର ଆମେ ରେଡି କରିଦବା ଫାଷ୍ଟ ଜାଲି ର ଷ୍ଟାଣ୍ଡ ପୁରା ପଳ ପଳେଇ ଆସିବ ଦିଟା ଲେୟର ବାଲା ତାକୁ ସାଇଜ ରଖିବା ଆଉ। ତାପରେ ଯୋଉ ଇଏ ବାନ୍ଧିଦବା ପାଲ ବନ୍ଧା ହବ ଏଇ ଯୋଉ ବାଉଁଶ ପୋତି ଦେଇକି ପାଲ ବାନ୍ଧି ଦେଇକି ଗଡାଣିଆ ଭଳିଆ କରିକି ଆଉ ଚାରିପଟ ଯାକ ଟିକେ କିଏ ରହିବ? ନିବୁଜ ଟାଇପର ରହିବ କିନ୍ତୁ ପବନ ଯେମତି ଯାଉଥିବ ଯିବା ଆସିବା କରୁଥିବ।
ହଁ ଆମର ବି ମାଛ ଚାଷ ହୁଏ ମାଛ ଚାଷ କରାଯାଏ କିନ୍ତୁ କୁକୁଡା ମାଛ ଚାଷ ଆମର ପୋଖରୀରେ ସବୁ ମାଛର ଯୋଉ ସବୁ ଯାଆଁଳ ସବୁ ଥାନ୍ତି ମ ମାଛ ଜାଆଁଳ ଆଣି ସବୁ ଛାଡନ୍ତି ଆଉ ମାଛ ଜାଆଁଳ ଆଣି ଛାଡ଼ିଲା ପରେ ସେମାନଙ୍କ ଖାଦ୍ୟ ଖାଦ୍ୟ ପାଇଁ ସବୁ ଆସେ ଆମର ଯୋଉ ସୋରିଷ ଯୋଉ ପିଡିଆ ଯୋଉ ସୋରିଷ ପିଡିଆ ଆସେ ଆଉ ଯୋଉ ଖତ ଗୁଡା ସବୁ ନେଇକି ଫୋପଡା ଯାଏ ତାଙ୍କ ସେଠି ପାଖରେ ଆଉ ଯୋଉମାନେ ସବୁ ଖାଦ୍ୟ ଯୋଉ ସବୁ ଯି ବଳକା ଖାଦ୍ୟ ବି ନେଇକି ସବୁ ଫୋପାଡନ୍ତି ଆଉ ସେମାନେ ମାଛ ଖାଦ୍ୟ ବି ସବୁ ସେମାନଙ୍କ ପାଇଁ ସବୁ ଆସେ।
ହଁ ନା ଏ ଆଙ୍କ ପାଇଁ ହଁ ଆଙ୍କ ପାଇଁ ଦାନା ସିବ ଆଉ ଯୋଉ ତଳେ ତାଙ୍କର ଦିଆଯିବ ତୁଷ ଆଉ ଇଏ କଣ କହିଲେ ହଁ। ଅ ଏଇ ତାଙ୍କୁ ଉଷୁମ ରେ ରହିବେ ନା ହଁ ଓଦା ଫୁଦାରେ ବି ଯେମିତି ରହିବେନି ତାଙ୍କ ପୁରା ସ୍ମୁଥ୍ ଜାଗାରେ ତ ଆଉ କୁଣ୍ଡା କୁଣ୍ଡା ଦେହରେ ତାଙ୍କୁ ଛାଡିଦେବେ ସେ ଯା ରହିଲେ ତାଙ୍କୁ ଯେତେ ସୂକ୍ଷ୍ମରେ ରଖିବ ଆ ସେ ବି ମାସକୁ ବାହାରିବ ତିରିଶ ଦିନରେ ଭାଗେ। ଦିନବେଳକୁ ଭାରି ଯିବ। ତିରିଶ ଦିନ ଭିତରେ ବାହାରିଯିବ ଆଉ ତାଙ୍କ ଦାନା ତାଙ୍କ ପାଣି ଏସବୁ ଦିଆହବ ଦିଆ ହେଇକି ସେ ତାଙ୍କ ଲାଇଟ୍ ଦରକ ଆଉ ତାଙ୍କର ସବୁ ସାମଗ୍ରୀ ଯୋଉ ପାଣି ଯୋଉ ତାଙ୍କର ଷ୍ଟାଣ୍ଡ ଅଛି ଦିଅ ଦି ଚାରି ଦିନରେ ଦାନା ଚେଞ୍ଜ କରିଦବା ଗୋଟେ ସପ୍ତାହ ଲାଗିବ ତାଙ୍କ ଦାନା ଚେଞ୍ଜ ସେତିକି ସାରିବାକୁ। ସେ ଦିଆ ହେଇଥିବ ନା ସେ ବସେଇକି ଥିବ ଯେତେ ସାରିବେ ସେତେ ଉପରୁ ଖସିବ।
ଆଉ ଯତ୍ନ କିଏ କେମିତି କଣ ନବ ଫେରେ?
ଯତ୍ନ ଆମେ ନବା ଦି ଜଣ ମିଶିକି।
ଆମର ତାହେଲେ ସେଟା ପାଖାପାଖି ତ ଆମର ଅଞ୍ଚଳ ପାଖ ପାଖାପାଖି ତ ହେଇନଥିବ ତ ଯିବା ଆସିବା କରିବାକୁ ଟିକେ ସମୟ ଲାଗିବ କଣ ଲାଗିବ?
ହ ନହେଲେ ଲୋକ ରଖିଦବା।
ଲୋକ ରଖିଲେ ସେଟା ଭଲ ହେଇପାରିବ।
ହଉ ଠିକ ଅଛି ଲୋକ ରଖିଦେବା ଲୋକ ରଖିଦେଲେ ଲାଭ ତ ଅଛି ନା।
ହଁ ଲାଭ ଅଛି ଲୋକ ଯଦି ଆମେ ସେଇ ଅନୁସାରେ ରଖିବା ତାହେଲେ ସେଟାକୁ ଟିକେ ବଡ ଆକାରରେ କଲେ
ହଁ ଡିଷ୍ଟ୍ରିବ୍ୟୁଟର ରଖିଦବା ଡିଷ୍ଟ୍ରିବ୍ୟୁଟର ବୁଝିଦବା ସେଇ ଉମ୍ ଧର ମାନେ ଆସିବେ ତାଙ୍କର ବୁଝାୁଵୁଝି କଲେ କିଏ ତା ଏଵେ ବି ଲୋକ ଯଉ ହଁ ଏବେ ହଁ ଆମ ଘରେ ହୁଏ ନା ଆଗେ ହଉଥିଲା ଆଉ ଏବେ ନାଇଁ। ହେଲା କି ଆମର ବି ଗାଡି ବି ଅଛି। ହଁ ଆମର ବି ଗାଡି ଅଛି ଧର ଆମ ଗାଡିରେ ନେଇ ଆସିଲେ କରିଦେଲେ ବୁଝିପାଇଲେନା।
ହଁ ହଁ ସେଟା ଯୋଉ ମୁଁ କଣ କହୁଥିଲି ତମ ଘରଟା ଯୋଉ ଯାଜପୁର ଠାରୁ କେତେ ବାଟ?
ହଁ ହଁ ଯାଜପୁର ରେ ତ ପୁରା ପପର୍ ଯାଜପୁରରେ।
ଯାସପୁରରେ ଓହୋ! ହଁ ଆମର ବି ସ୍ ଆଉ କଁ ସେମତି ତା ହେଲେ ତ ଭଲ ହେଇପାରିବ ଏଟା।
ହଁ ହଁ ଭଲେଇକି କରିଆ।
ଆଉ କଣ? ଏ ବିଷୟରେ କିଛି କଥାବାର୍ତ୍ତା ହବା ତାହେଲେ।
ହଁ ସେଇ କଥା ତ ମୁଁ କହୁଛି ତମେ କଣ ନା କଣ କେମତି କରିବା ସେଇଟାକୁ ସେମତି କରି ଲାଇଟ୍ ଫାଇଟ ଦି ଚାର୍ ଟା ଲଗାହବ ଲାଇଟି ଆଉ ହଉଛି ମୁଁ କହୁଥିଲି ତମର ତ ପୋଖରୀ ଅଛି ସେଇ ପୋଖରୀ ଶୁଣୁନା ସେଇ ପୋଖରୀ ଉପେରେ ଆମେ କୁକୁଡ଼ା ଚାଷ କରିଦେଲେ ଧର କୁକୁଡାର ଯୋଉ ମଳ ସେଗୁଆକ ଯାହା ହେଲା ସେଟା ତଳେ ପଡିଲା ମାଛ ଖାଇଲେ ମାଛ ଦାନା ହେଲା ମାଛ ମାଛ ଚାଷ କୁ ମାଛ ଚାଷ ହେଲା।
ନା ଆମର କଣ ହଉଛି ଜନବସତି ଆମର ରହୁଛି ନା ଜନବସତି ପାଖାପାଖି ରହୁଛି। ତ ସେଥିଲାଗି କୁକୁଡା ଫାର୍ମ ଟା ଟିକେ ମାନେ ଇଏ ହେଇପାରିବ। ତମ ସେପଟେ କିଛି ଭଲ ଜାଗା ଅଛି କି?
ହଁ ଆମ ଏପଟରେ ଅଛି ହଁ ଅଛି ବହୁତ। ସାରା ଜାଗା ଅଛି।
ଯୋଉ ଜାଗାରେ କରିହବ ଭଲ ଅଛି।
ହଁ ହଁ ଦୂରରେ ହଁ ସେଠି କିଛି ଦୂର ଜାଗା ହଁ କରିବା ସେଇ କଥା ତ କହୁଛି ଯେ ସେମିତି କଲେ ଭଲ ହବ।
ହଁ ଯାହେଲତ ଶୁଣ ଦି ଜଣଙ୍କର ଯଦି ଠିକ୍ ସେ ମନଯୋଗ
କହିଁକି ହୁଁ ଏ ଦାର ଲୋକ ରଖିଚି ହଉ କିଛି ମଜୁୁରୀ ଦେଇକି ଆମେ ସେଟାକୁ ଜାଗା ଟା ସମାନ କଲେ ସମାନ କରି ଏଠି ବରାଦ ଦବା ମାର୍କେଟ ରେ କି ଆମର ଏଇ ଟାଇପ୍ ର ଜାଲି ଟା ବନାନ୍ତୁ ଏଇଇ ଇ ଇଏ ର ଦିଟା ଥାକ ବାଲା ସେ ସେମିତି ଦିଟା ଥାକର ଲେୟାର
ବଡ ଆକାରେରେଇକି ଲୋକ ଯଦି ରଖିବା ତାହେଲେ ଟିକେ କି ସେ ଅନୁସାରେ ବଡ ଆକାରରେ କରି
ହଁ ବଡ ଆକାରେ କରିଲେ ଭଲ ହବ।
ହଁ ଭଲ ବି ଅଳ୍ପ ଦିନରେବି ଭଲ ଵି ସେମତି ଵି ଲାଭ ମିଳିଯିବ। ଆଉ ସେତିକି ପଇସାରେ ଆମର ବି ଯେତିକି ପଇସା ଆମେ ତା ଭିତେରେ ଇନଭେଷ୍ଟ କରିବା। ହଁ
ଆମେ ଯେତିକି ଧର ଆମେ ଇନଭେଷ୍ଟ କଲେ ସେଇ ହିସାବରେ ପୁଣି ଆମେ ପୁଣି ପ୍ରଫିଟ ଟା ପୁଣି ପାଇବା ନା ନା।
ତା ଦେହରେ ଯଦି ହଁ ସେଟା। ତାହା ଆଉ ତା ସହିତ ବି ତା କୁକୁଡା ସହିତ ଗୋଟେ ସାଇଡ ରେ ଯଦି ହବ ଛୋଟ ଇଏ କରିକି ଛେଳି ବି କିଛି ରଖିପାରିବା ତାରେ।
ହଁ ଛେଳି ଆମ ଏପଟରେ ବି ବାହାର। ଡ଼ ଟିକେ ଅଛି ଆଉ ଛେଳି ଫେଳି ରଖିଲେ ବି ଧର ଡାଳ ଘାସ ଏପଟରେ।
ହଁ ସେ ଛେଳି ହେଲେ ବି ଆଜିକାଲି ଛେଳିର କୁକୁଡା ଠାରୁ ଛେଳିର ଛେଳିର ଚାହିଦା ବି ବେଶୀ ଦଉଛି ଆଜିିକାଲି।
ମାନେ ଛେଳିଟା। ଏତେ ଦିନ ବଢିଲା ବେଳକୁ ଟାଇମ ଲାଗେ ତାରି ଭିତରେ ଆମ କୁକୁଡା ର ପ୍ରଫିଟ ଆମର ଅଧିକ ହେଇଥାଏ।
ହଁ ହଁ କୁକୁଡା ଗୋଟେ ସାଇଡ ଥର। ଆଉ ଗୋଟେ। ଟର ସେଟା ରଖିଲା ମାନେ ସେଟା ବର୍ଷ ଶେଷକୁ ଯୋଉ ବି ବିକା ହବ ସେଥିରେ ଅଧିକା ବହୁତ ଅଧିକା ଆମକୁ ମିଳିପାର ଯୋଉଟା କି ଦି। ହ୍ୟାଲୋ। ଶୁଭୁଛି। କୁକୁଡା ଛେଳି ଯୋଉଟା ବି ହେଲେ ମାନେ ଭଲ ସେଥିରୁ ଦିଟା ଜାଙ୍କର ବି ଲାଭ ମିଳିପାରିବ। ଦିଟା ଭିତରୁ ଯୋଉଟା ହେଲେ ଦିଟାଙ୍କ ଯଦି ହବ ସାଙ୍ଗ କରିକି ଯଦି ହବ କଲେ ସେଥିରୁ ବି କୁକୁଡା କିଛି ଦିନ ଭିତରେ ବଢିଲା ଭିତରେ କୁକୁଡାକୁ କଣ ବର୍ଷମ ତିନି ଥର କୁକୁଡାକୁ ଆମେ ବିକ୍ରି କରିପାରିବା ଆଉ ଛେଳି ହେଲେ ବର୍ଷ ଥର ବି।